ହ୍ୟାଲୋ ସା
ହ୍ୟାଲୋ। ହଁ ସାଙ୍ଗ କଣ କରୁଛ?
ତମ କଥା ମତେ ସୁବୁ
ହଁ ସୁଵିଲା।
ହଁଣ ହଁ।
କ ତାପରେ ମୁଁ ଶୋଇଗଲି।
ଆ ମୁଁ ବି ଏଇ ବସିଥିଲି ମୁଁ ଏଇ ଶୋଇକି ଉଠିଲି ଟିକେ
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ସାଙ୍ଗ ହ୍ୟାଲୋ ସାଙ୍ଗ ମୋ କଥା ତମକୁ ଶୁଭୁଛି? ହ୍ୟାଲୋ।